ହ୍ୟାଲୋ
ହଁ କୁହନ୍ତୁ କୁହନ୍ତୁ?
ଆଜ୍ଞା ଆପଣ ଗାୟ ଗାୟତ୍ରୀ ଦିଦିଙ୍କ ଭାଇ କହୁଥିଲେ କି? ଆଉ ଆପଣଙ୍କର ଖବର କଣ?
ଖବର ତ ଭଲ। ଆଉ କଣ କହିବି? ଆଉ ତ ବର୍ଷାରେ ବୁଲୁଛି।
ଆ ଆଜି କଣ ଖିଆ ପିଆ କଣ ହେଇଛି?
ଆଜି ଓଟ ପକ୍ଷୀ ହେଇଥିଲା ମାଉଁସ ଖାଇଥିଲୁ। ଆଉ ଆଉ ତ ଆଉ ଇଏ କଉ
କଉଝୋଳ?
ହଁ।
ଆଜ୍ଞା ଆଉ ଆପଣଙ୍କର ଦେହ ପା ଏବେ କେମିତି କଣ ଅଛି?
ଦେହ ଆମର ବହୁତ ଉତ୍ତମ ଅଛି ବୁଝିଲେ ଉତ୍ତମରୁ ଅତ ଅତି ଉତ୍ତମ ଅଛି ଏ ଏବଂ ଆମର କାର୍ଯ୍ୟାଳପ ଠିକଠାକ ଚାଲିଛି। ଆଉ ଆଉ ସବୁ ଠିକଠାକ ଚାଲିଛି ଭଗବାନଙ୍କ ଦୟାରୁୁ ଆଉ।
ଓହୋ! ଏଇସବୁ ଜିନିଷ ପ୍ରାୟତଃ ମୋର ବି ଏବେ ଏବେ ଦେହଟା ଟିକେ ଏତେ ଭଲ ରହୁନି ମତେ ଟିକେ ଥ କାନ ମୋର ଯେହେତ ତୁ ବିନ୍ଧା ହଉଛି ଆଉ ଏସବୁରେ ମୁଁ ବହୁତ ଟିକେ ମାନେ ଭଲ ଲାଗୁନି ଯମା ମତେ। ତାପରେ ଆଜି ତ ପ୍ରାୟ ବର୍ଷା ଯୋଗୁରୁ ମୋ ଦେହଟା ବହୁତ ଖରାପ ବି ଯାଉଛି ମୁଁ ଯେପରିକି ବାହାରକୁ ବି ଯାଉନି। ଆଉ କିଛି କରୁନି ଆଉ ଏଇସେବା ଆପଣ ତ ପ୍ରାୟ ଗାଁ ରେ ରୁହନ୍ତିନି ଆପଣ ଗାଁ ବିଷୟରେ ବି ବହୁତ କମ ଜାଣିଥିବେ? ଯେପରିକି ଆପଣ ସହରୀ ଲୋକ ଆଉ ଆପଣଙ୍କର ସହରରେ କେ କେତେ ବର୍ଷ କଣ କଟିଲାଣି? ଯେପରିକି ମୁଁ ଆଜି ଆପ ଆପଣଙ୍କ ସହିତ ଗୋଟିଏ ବରା ଦୋକାନକୁ ଖାଇଛୁ ଗଲାବେଳେ ଆପଣ ସେ ବରା ଦୋକାନୀ ସହିତ ଆପଣଙ୍କ କିଛି କଥାବାର୍ତ୍ତା କରିଥିଲେ। ଯେପରକିି ସିଏ ବି ଆଗରୁ ସହରରେ ରହୁଥିଲେ। ଆପଣ ବି ସହରରେ ରହୁଥିଲେ। ସେଇ ବିଷୟରେ ଟିକେ ଆପଣ ଆଲୋଚନା କଲେ ଟିକେ ଭଲ ହୁଅନ୍ତା।
ଦେଖନ୍ତୁ ମୁଁ ଦୁଇ ହଜାର ବାଇଶ ରୁ ଗାଁ ରେ ମାନେ ବାହାରକୁ ମାନେ ଆମେ ସହରକୁ ଗ ମାନେ ଗସ୍ତ କଲୁ ବୁଝିଲେ। ଆମର ସେତେବେଳେ ହେଇ ତା ସ ସାଢ଼େ ସତର ବର୍ଷ ହେଇଥାଏ, ମୁଁ ଯେହେତୁ ବ୍ୟକ୍ତିଗତ ଭାବରେ ଲାଜକୁଳା କ ବ୍ୟକ୍ତି ବୁଝିଲେ ମତ ମତେ ଟିକେ ସହରମାନଙ୍କରେ ଚଳିବାର ବହୁତ ଅସୁବିଧା ସମ୍ମୁଖୀନ ହେଇଥିଲି। ତ ଉଁ ତା ତାପରେ ଆପଣ କୋଉଟା ଆଉ ସେକ ଦ୍ୱିତୀୟ ପ୍ରଶ୍ନ କଣ ପଚାରିଥିଲେ? ମୁଁ ଟିକି ମୋର ଭ୍ରମ ମୋର ମନ ରଖିବାର ଶକ୍ତି ବହୁତ କମ୍ ଥିବାରୁ ମୁଁ ପ୍ରଶ୍ନକୁ ମନ ପକାଇ ପାରୁନି ଆପଣ ଟିକେ କହିପାରିବେ?
ଦ୍ୱି ମୁଁ ଦ୍ଵିତୀୟ ପ୍ରଶ୍ନ ଆପଣଙ୍କୁ ପଚାରିିଥିଲି କି ପରିକି ଆପଣ ମୁନା ବରା ଦୋକ ଦୋକାନୀ ସହ ଯେଉଁ କଥାବାର୍ତ୍ତା ହୋଇଥିଲେ କି ଯେପରିକି ଆମ ଠୁଙ୍ଗାଟା ଆମେ ମୁଁ ଗୋଟେ ବୃ ବ ବର୍ଜ୍ୟବସ୍ତୁରେ ନ ପକାଇ ଆଉ ଗୋଟେ ଜେଗାରେ ପକାଇ ଦେଇଥିଲି। ଆପଣ ବହୁତ କିଛି କମେଣ୍ଟ ବି ମଧ୍ୟ ସେ ଏ ଯୋଉ କଣ ବହୁତ ଅପବ୍ୟବହାର କଥା କହିଥିଲେ। ହଁ ଆଜ୍ଞା ସେ ଯୋଉ ସେଇ କଥାବାର୍ତ୍ତା ମୁଁ ଆପଣ ଯୋଉ ମୁନା ଭାଇଙ୍କ ସହିତ ଯୋଉ କଥାବାର୍ତ୍ତା କଲି ସେଇ କଥାବାର୍ତ୍ତା ମୁଁ ସେଇ ବିଷୟରେ ଟିକେ ଆପଣଙ୍କ ଠାରୁ ସହମ
ହୁଁ ହୁଁ ହଁଁ ହଁ। ହଁ ସେଇ ଟା ହଉଛି ସେଇଟା ମତେ ଲା ଗୋଟେ ବ୍ୟକ୍ତିରମାନେ ଏତେବଡ ହେଲାଣି ଗୋଟେ କୌଣସି ନିଜର ବି ଗୋଟେ ଦାୟିତ୍ୱ ବନୁ ଠିକି ଯେ ଘରଟା କେଉଁଠି କି ବଜ୍ୟବସ୍ତୁ ଉପାଡିବାର ସେଟା ଏତିିକି ମାନେ ସାଧାରଣ ଜ୍ଞାନ ରହିବା ଆବଶ୍ୟକ କାରଣ ଏହା ଆମର ଆଉ ଗୋଟେ ବ୍ୟକ୍ତି ଗତର ପରିକଳନା ଆମକୁ ପ୍ରଦାନ କରେ ବୁଝିଲେ ଯାହାଫଳରେ ଆମେ ଯଦି ଏହା ନ ଦେଖାଇବା ଗୋଟା ଗୋଟା ଯେହେତୁ ଏତେ ଗୋଟେ ପଢିଥବ ଇଏ ହେଇଥବ ଯଦି ଏମିତିଆ ବ୍ୟବହାର ଦେଖେଇବ ଆପଣ ଲୋକାମାନେ ଲୋକମାନେ ଆପଣଙ୍କୁ ଘୃଣା କରିବେ ବୁଝିଲେ। ସେଟା ମାନେ ଏମିତି କରିବା କଥା ନୁହଁ ତ ଏମିତି ଏ ଗାଁ ମାଁରେ ଚଳିଯାଉଚି ବାହାରେ ଏମାନଙ୍କର ଏମିତି କଲେ ପସନ୍ଦ ଭଲ ନୁହେଁ ବୁଝିଲେ।
ଆଜ୍ଞା ଆ ମୋର ତ ପ୍ରାୟ ଗୋଟେ କୋହୁଚି ଆପଣଙ୍କୁ ଗୋଟେ କଥା ଯେପରିକି ମୁଁ ସାହୁ ସାହି ସ୍ତି ତ ଗୋଟେ ମୋର ସାଙ୍ଗଙ୍କ ଘର ପାଖେରେ ଯେପରିକି ବୋହୁତ ବରଗଛ ଓସ୍ତଗଛ ଅଛି। ପ୍ରାୟତ ଦିନେ ମୁଁ ସଞ୍ଜବେଳେ ସେଠାକୁ ଗଲାବେଳେ ଗୋଟିଏ ବାଦିରି ମା ସ ଧରିବା ପାଇଁ ଗୋଟେ ଲୋକ ଆସିଥିଲା। ପ୍ରାୟତଃ ଏଇ ଗଛରୁ ପ୍ରାୟତଃ ସେଇ ଗଛ ଜାଲ ପକାଇଥିଲା ଯେପରିକି ପ୍ରାୟତଃ କୋଡିଏରୁ ତିରିଶଟି ବାଦୁରୀ ଲାଗିଥିଲେ ଯେପରିକି ସିଏ କହିଲେ କି ତମେ କୋଉ ଲୋକଙ୍କୁ କହିବନି ମୁଁ ତମକୁ ଦୁଇ ଚାରିଟି ବାଦିରୀ ମାଂସ ଦୋଉଚି ବାଦିରୀ ଦୋଉଚି। ବାଦିରୀ ବି ସେ ଆମୁକୁ ବାଦିରୀ ମାଂସ ବାଦିରୀକି ଫାଡି ଫୁଡି ବୋହୁତ ଭଲରେ ଦେଲା। ଯେପରିକି ଆପଣଙ୍କ ମନ ଥିବ କି ନାଇଁ ଆମେ ତ ପ୍ରାୟ ବଙ୍ଗଳା ବଙ୍ଗଳା ଯେଗାରେ ଗୋଟେ ବାଦିରୀର ଭୋଜନ କରିଥିଲେ। ଯେପରି ବାଦିରୀଟି ପୁରା ଘିଅରେ କରାଯାଇଥିଲା। ଏବଂ ଅରୁଆ ଭାତ ସହିତ ବାଦିରୀ ମାଂସ ଖାଇଥିଲେ ଆପଣଙ୍କୁ ସେ ଯୋଉ ଅରୁଆ ଭାତ ଆଉ ବାଦିରୀ ମାଂସ କେମିତି କଣ ଲାଗେ ଆର ସ୍ଵାଦ କେମତି କଣ ଆସେ ଆପଣ ଆଗୁରୁ ସେଇ ଦିନଠାରୁ ଆଉ କେବେ ଖାଇଚନ୍ତି ନା ସେସବୁ ଜିନଷ ଆଉ ଖାଇନାହାନ୍ତି।
ମୁଁ ବାଦିରୀ ମାଂସ ମୁଁ ଯେବେ ଖାଇଥିଲି କେବେ କଣ ଖାଇଥିଲି ଆପଣଙ୍କ ମନେ ରଖିଥିବେ ମୋର କୌଣସି ମନ ନାହିଁ ଯେହେତୁ ମୋର ଟିକେ ମାନେ ଏ ଏତେ ଜିନଷ ମନ ରୁହେନା ମୁଁ ଯେହେତୁ ବ୍ୟକ୍ତିଗତ ଭାବରେ ବୋହୁତ ଦିନଷ ଭୁଲିଯାଏ ବୁଝିଲେ। ମୋର ଏହାର କୌଣସି ରୁଚି ନାହିଁ ମୋର କୌଣସି ବି ଆଉ ମନ ନାହିଁ। ଆଉ ଗୋଟେ ମୋର ଆଜି ମୋର ମନକୁ କଥା ଉଠିଚି ବୁଝିଲେ। ଆପଣଙ୍କର ଗୋଟେ ଆଜି ଆପଣଙ୍କ ସ୍ତ୍ରୀ କହିଲେ ବି ଭୁଲ ହବନି ତାଙ୍କର କଁ ଜନ୍ମଦିନ ଆପଣଙ୍କୁ କେମିତି ଅନୁଭୂତ ହୋଉଚି?
ନାଇଁ ଶୁଣନ୍ତୁ ପ୍ରାୟତଃ ମୋର ଛା ଛୋଟବେଳେ କିଛିଟା ତାଙ୍କ ସହିତ ସମ୍ପର୍କ ନ ଥିଲା ଯେପରିକି ମୋର ନାଇଁ କିଛି ନଥିଲା ପ୍ରାୟତଃ ମୋର ଘର ପା ଖର ଲୋକମାନେ ଆଉ ମୋର ଭାଇ ଭୋଉଣୀ ମାନେ ମତେ ଚିଡାଉଥିଲେ କି ସିଏ ହୋଉଚି ତୋତେ ବଡ ହେଲେ ତୋ ସହିତ ବିବାହ ହବ ତାର। ଏମିତି ସବୁ କହୁଥିଲେ ଯେମିତି କିି ତମ ସହିତ ବି ପ୍ରାୟ ଏମତି ଲୋ ପିଲାମାନେ ବ୍ୟ ବ୍ୟବହାର କରନ୍ତି ମୁଁ ସବୁ ସେ ସବୁ ଜିନିଷକୁ ଅପଣମାନେ ଉଁ ଭ ଭଲ ବି ମଧ୍ୟ ପାଏନା ମତେ ଭ ମୁଁ ଅବହେଳା କରେନି ମତେ ଭଲ ଲାଗେନା ସେ ସବୁ ଜିନିଷ ଆଉ ଆ ଏବେ ତ ଆପଣ ମୁଁ ଭାବିଲି ଆପଣ ପ୍ରାୟତଃ କାଲି ଯେହେତୁ ସୋମବାର ଅଛି ପ୍ରାୟତଃ ଆପଣ ମତେ ଲାଗୁଚି କାହିଁକି କଟକ ବି ପଳାଇବେ ପ୍ରାୟତଃ କଟକ କୋହୁ ଯିବା ପରେ ଆପଣଙ୍କର ମୋ କଥା ମନ ପଡିବ କି ମନ ନ ପଡିବ ସେ ସବୁ ବିଷୟରେ କହିବେ ଟିକେ।
ଦେଖନ୍ତୁ ମୁଁ କାହାକୁ ମନେ ପକାଏନା ପ୍ରଥମତଃ ମୁଁ ହୋଉଚି କଣ କହିଲେ ବ ବର ମାନେ ଯିବା ଦଖ ମୁଁ ଗାଁ କୁ ଛାଡିଲେ ମୁଁ ସେଠିକାର ଲୋକଙ୍କୁ ମନେ ପକାଏ ମୁଁ ଆଉ ଗାଁ ପିଲାଙ୍କୁ କଥା ମନେ ପକ ନାହିଁ ଏତେ ମୋର ବି ସେଠି ବହୁତ ଭଲ ଭଲ ସାଙ୍ଗ ଅଛନ୍ତି ବୁଝିଲେ ମୁଁ ବର୍ତ୍ତମାନ ଯିଏ ମୁଁ ନୁହେଁ କି ପୂର୍ବ ଦିନକୁ ଧରିକି ଆଉ ମୁଁ ମନେ ପକାଉଥାଏ ଯେ ପୂର୍ବ ଦିନକୁ ଯକୁ ଉପଭୋଗ କରିଥାଏ ଯେହେତୁ ମୁଁ ବର୍ତ୍ତମାନ ମୁଁ ବର୍ତ୍ତମାନ ଉପରେ ବହୁତ ଧ୍ୟାନ ଦିଏ।
ଓ ଆପଣ ପ୍ରାୟ ଯେତେବେଳେ କଟକରେ ଉଠନ୍ତି ସକାଳୁ ପ୍ରାୟତଃ ଆପଣ ର ସାଙ୍ଗ ମ ସାଙ୍ଗସାଥି ବି ଥିବେ ଯ ସକାଳୁ ଉଠି ଆପଣ କଣ ଖାଇବା ଖାଆନ୍ତି ଯେପରି ସୁଜି ଉପମା ପୁଇ ଫୁ ଆପଣ ତ ଖାଇବାକୁ ବହୁତ ଭଲ ପାଆନ୍ତି ଆପଣ ଯେଉଁ ଆପଣ ରହୁଛନ୍ତି ଯଉଠାରେ ବଜାର ବି ଅଛି ସେ ଏଠାକାରାରୁ କେତେ ବାଟ ପଡେ ଆପଣଙ୍କୁ ଖାଇବାକୁ ଯିବାକୁ କେତେ ସମୟ ଲାଗେ ମୁଁ ତ ପ୍ରାୟ ଆପଣଙ୍କୁ ପା କେବେ ଯାଇନାହିଁ ପ୍ରାୟତ କେତେ ସମୟ ଲାଗେ କଣ କଣ ଭଲ ଲାଗେ ସକାଳ ଭଳି ଖାଇବାକୁ ସେ ସବୁ ଟିକେ କହିବେ
ଦେଖନ୍ତୁ କଟକରେ ଆମେ ଯେହେତୁ ରହୁଛୁ ଆମ କଲେଜ ତ ରେଭନ୍ସ ବିଶ୍ୱଵ ନାଁ ଜାଣିଥିବେ ତମେ ବି ଆମକୁ କ୍ୟାମ୍ପସ ଭିତରକୁ ଥରେ ଛାଡିବାକୁ ଯାଇଥିଲେ ଗେଟ କ ଆମ ତ ଆମ ଯୋଉ ଛାତ୍ର ବାସ ଟା ଗୋଟିଏ କେମିରୁ ମାନେ କିଲୋମିଟର ରୁ ଅଧିକ ହେଇଯାଉଛି ବୁଝିଲା ଆଠଶହରୁୁ ନଅଶହ ମିଟର ହଉଛି ସେଇଟା
ଆଜ୍ଞା।
ସେଳ ଆମକୁ ଚାଲିକି ଆସିକି ସକାଳୁଠେ ନେବା ିକେ ବହୁତ ଅୁବିଧା ହୁଏ ଏବଂ ଆମେ କେଉଠ ଜଣ ଆମ ରୁମ ର ପିଲା ଯଦି କାହାରକୁ ଯାଇଥାଏଣ ଜଣେ ଟ୍ୟଉସନ କରୁଛନ୍ତି ପିଲା ମାନଙ୍କୁ ପଢାନ୍ତି ସେ ବାହାରକୁ ଯାଇଥିଲେ ଆମେ ତାଙ୍କଠୁ ଖାଇବା ମାନେ ଆଦେଶ ଦେଇଦଉ ହଁ ମାନେ କହିଦେଇବି ଯେ ତା ଆମ ଇଏ ଆଣିବ ସେ ନେଇ ଆଣିଲେ ଆମେ ଖାଉ। ପ୍ରାୟତଃ ଆମର ଛତୁଆ ହେରିକାରେ ଆମେ ଦିନକୁ ଚଳଉ ଯାହା ଫଳରେ ଆମେ ବାହାର ଜିନିଷ ଖାଇବାଟ ବହୁତ ସୁଯୋଗ କମ ପାଉ ଏବଂ ଛୁଟି ମାନଙ୍କରେ ଆମେ କିଛି କଣ ବାହାରିଲେ ଯ ଯିବୁ କାହାକୁ କହିବେ ତୁଜା ତୁଜା ମତେ ଖାସ୍ କରି କୁହନ୍ତି ମତେ ମୁଁ ଯେହେତୁ ଜାଣି ଦେଇେଇଛନ୍ତି ୟାକୁ ମତେ ଚିଡଆକୁ ଭଲ ଲାଗେ କଣ ଲାଗେ ସିଏ ଖାଲି ମତେ କହିବେ ତୁ ଯା ତୁ ଯା ଏମତି ମୁଁ ଯାଏ ନା ମୁଁ ସେଠି ସେମାନେ ଯିବେ ମତେ ଚିଡେଇବା ପାଇଁ ମତେ ଲାଗନ୍ତି କୁହନ୍ତି ମାନେ ମୁଁ ତାଙ୍କ କଥାକୁ ସେ ଇଏ ସେଇଟା ଲାଗେ ଆଉ
ଆଜ୍ଞା ଆପଣଙ୍କର ମନ ଥିବ କି ନଥିବ ମତେ ଜଣା ନାହିଁ ପ୍ରାୟତଃ ଦିନେ ଆପଣ କଟକରେ ଥିଲେ ଆପଣଙ୍କର ଭାଇ ବି ମଧ୍ୟ କଟକରେ ଥିଲା ଯାହା ନାମ ଥିଲା ଲିଟୁ ଭାଇ ପ୍ରାୟତଃ ମୁଁ ବି ସେତେବେଳେ ମେଘାରେ କାମ କରୁଥିଲି ତାପରେ ମୋ ଭାଇଙ୍କର ମୋର ଦୁଇ ଜଣ ମିଶିକି ଆମେ ଆମେ ତ ପ୍ରାୟ ଅ କଟକ ଯାଇଥିଲୁ କଟକ ଯିବା ସମୟରେ ଆପଣ ଆଉ ମୁଁ ଆମେ ଗୋଟେ ଆମର ମୁଁ ଫିଲ୍ମ ଦେଖିବା ପାଇଁ ଯାଇଥିଲେ ପ୍ରାୟତଃ ସେ ଫିଲ୍ମ ଦେଖିଲେ ଆମେ ଥଣ୍ଡା କୁୁରକୁରି ସେ ସବୁ ଜିନିଷ ଖାଇଲେ ଏବଂ ସେଥି ମଧ୍ୟରେ ମୋତେ ଫିଲ୍ମର ଅନ୍ତିମ ସମୟରେ ମୋତେ କି ନିଦ ଆସ ଯାଇଥିଲା ବହୁତ ଜୋରରେ ଯେପରିକ ମୁଁ କାମ କରିକି ଯାଇଥିଲି ତାପରେ ଶୋଇବି ମଧ୍ୟ ଯାଇଥିଲି ଆପଣଙ୍କର ମନ ଅଛି କି ଆପଣ ସେ ସମୟରେ ଶୋଇଥିଲେ ନା ଆପଣ ଦେଖୁଥିଲେ ସେ ଫିଲ୍ମ? ଆପଣଙ୍କୁ ଭଲ ଲାଗିଲା କି
ଆକ୍‌ଚାଲି ମୁଭି ଫିଲ୍ମ ଦେଖୁିଥିଲେ ଆଉ ନିଦ ବି ମାଡୁଥିଲା ଯାହା ଫଳରେ ମୁଁ ବହୁତ ମତେ ବିରକ୍ତି ବିରକ୍ତି ଭାବ ପ୍ରକାଶ ପାଉଥିଲା। ଏବଂ ତାପରେ ଘରୁ ଆସିଲେ ମାନେ ମତେ ହଷ୍ଟେଲ ଯେତେଳେ ଛାଡିଲେ ତାପରେ ମୋତେ ମଧ୍ୟ ବିରକ୍ତି ପ୍ରକାଶ ଲାଗିଲା ବୁଝିପାରିଲ ତାପରେ ମୋର ଗୋଟେ ଆମର ପରିଚୟ ନବା ପାଇଁକା ପରିଚୟ ନବା ପାଇଁ ରାତି ଦୁଇ ରୁ ସନ୍ଧ୍ୟା ସକାଳୁ ସାଢେ ପାଞ୍ଚ ଯାଏ ଆମକୁ ବସାଇଲେ। ଏବଂ ମୋ ପାଇଁ ବିରକ୍ତି ପ୍ରକାଶ କଥା ଥିଲା ଏବଂ ମୁଁ ବି ଗୋଟେ ବିରକ୍ତି ହେଇଥିଲି ବୁଝିଲେ।
ଆଜ୍ଞା ପ୍ରାୟତଃ ଆମେ ଯେତେବେଳେ ଫିଲ୍ମ ହଲ ରୁ ବାହାରକୁ ଆସିଲେ ବହୁ ମାତ୍ରରେ ବର୍ଷା ବି ହୋଇଥିଲା ଯେପରିକି ଭିତରକୁ ଗଲା ବେଳେ ଯେମିତି ଗରମ ଲାଗୁଥିଲା ଭିତରେ ତ ବହୁତ ଭଲ ମଧ୍ୟ ଥଣ୍ଡା ବି ମଧ୍ୟ ଲାଗିଲା ଯେମିତିକି ଏଠି ତାର ବହୁତ ବଡ ବଡ ଲୋକେ ଆସନ୍ତି ଫିଲ୍ମ ଦେଖନ୍ତି ଯାଆନ୍ତି ଏ ସବୁ ଆମେ ବି ଯାଇ କି ସବୁ ଯେହେତୁ ରାତି ଓଳିରେ ଲୋକ ନ ଥିଲେ ଗୋଟେ ବଡ ବଢଡିିଆ ସିଟ ରେ ବି ମଧ୍ୟ ବସି ଯାଇଥିଲେ ଆପଣ କହିଲେ ଏଇ ଜାଗାକୁ ପଳିଆ ସେଠିକା ସେ ଯୋଉ ମଝି ସିଟରେ ମୁଁ ବସିଲା ପରେ ମତେ ବହୁତ ଜୋରରେ ନିଦ ଲାଗିଲା ନିଦ ଆସିବା ପରେ ପରେ ମୁଁ ବି ଶୋଇ ପଡ଼ିଥିଲି ଆଉ ପିଲା ବେଳକୁ ତ ବହୁ ମାତ୍ରାରେ ବର୍ଷା ବି ମଧ୍ୟ ହେଲେ ଆମେ ତ ଘରେ ପହଞ୍ଚି ପହଞ୍ଚି ପ୍ରାୟତଃ ଦୁଇରୁୁ ସାଢେ ଦୁଇଟା ସମୟ ହେଇଗଲା ନା ପାଖାପାଖି ଆସିଲୁ କାଦୁଅ ବି ମଧ୍ୟ ବାଟରେ ବହୁତ ହୋଇଗଲୁ ମୁଁ ବି ଗାଡି ଚଲେଇକି ଆସି ଆସିଲା ପରେ ଘରେ ପହଞ୍ଚିଲୁ ଘରେ ପହଞ୍ଚିକି ଆସିକି ବିଶ୍ରାମ କଲୁ ଆଉ। ଆପଣଙ୍କର ଫିଣି ଆପଣ ଯାଇ ସେ ସବୁ କାମ ଇଏ କଲେ ପ୍ରାୟତଃ ଆପଣଙ୍କର ମନ ଥିବ କି ନଥିବ ମତେ ଜଣା ନାହିଁ ଯେପରିକି ଆମେ ଗୋଟଏ ରା ଥିରେ କଟକରେ ସିଡିଏ ଜାଗାରେ ଗୋଟିଏ କାଫେ କୁ ଯାଇଥିଲେ କାଫେର ମାନେ ପ୍ରଥମ ଦିନ ଆରମ୍ଭ ହଉଥିଲା ଶୁଭ କାମ ଶୁଭ ଆରମ୍ଭ ହଉଥିଲା ସେଠାରେ ଆପଣ ଯୋଉ ଖାଇବା ସବୁ କଣ କଣ ଖାଇଥିଲେ ଏ ସବୁ ଜିନିଷ ହେଇଥିଲା? ସେଠି ଆପଣ କୋଉ କୋଉ ମାନେ ସେଲିବ୍ରେଟି ସବୁ ଦେଖିଥିଲେ ସେ ସବୁ ଟିକେ କହିବକି?
ମୁଁ ସେପ ସେଠିକ ଜଣକୁ ଦେଖିଥିଲି ବହୁତ ବଡ ଆମେ ବିଧାୟକ ଥିଲେ ସୋିଫିଆ ଫିଦ ସେ ମଧ୍ୟ ବହୁତ ନାମୀ ଦାମୀ ଲୋକ ଆଉ ତାପରେ ଆମେ ଦେଖିଥିଲୁ ବହୁତ କମ ମଜା ଦାୟକ ଲୋକ କମ ଏଟେ ଯ ଆମେ ଯାହାକୁ କମେଡ଼ିଆନ୍ କହୁ। ସେମାନଙ୍କୁ ବି ମତେ ଦେଖିଥିଲୁ ଏବଂ ବହୁତ ମନେ ରଖଛି ଆପଣ ବି ଏତେ ଲେଟ୍ ହେଲାଣି ଡେରି ହେଲାଣି ଆପଣଙ୍କ କରିବେ ବୋଲି ମତେ ଲାଗୁଛି।
ନାଇଁ ମାମ୍ ମୁଁ ତ କିଛି କରିବି ନାହିଁ ପ୍ରାୟତଃ ମୋ ସହିତ ଆଉ କିଛି ସମୟ ଆପଣ ଦେଲେ ମତେ ବହୁତ ଭଲ ଲାଗନ୍ତା। ଆ ମୁଁ କହିବା କଥା କି ଆପଣ ସେଠିକାର ଆପଣ ସେ ଯୋଉ ରାତି ମୁହୂର୍ତ୍ତରେ ଆପଣ ମୁଁ ଆଉ ମୋର ଗୋଟେ ସାଙ୍ଗ ଯୋଉ ମାତ୍ରାରେ ଆମେ ଗାଡି ଚଲେଇକି ଆସିଲେ ପ୍ରାୟତଃ ଆଉ ଦିଇ ଜଣ ବଡ ଭାଇ ମଧ୍ୟ ଯାଇଥିଲେ ଆମେ ଯୋଉ ରାତିରେଇ ଗାଡି ଚ ଚଲାଇକି ଆସଥିଲେ ପ୍ରାୟତ ଆପଣଙ୍କୁ ସେଦିନ ରାତିରେ କିଛି ଡର ମାଡିଥିଲା କି ଡର ମାାର ନଥିଲା?
ନା ମତେ ଏତେ କିଛି ଜର ମାନ ନଥିଲା ଯେହେତୁ ଏତେ ରାତି ସାରା ଆଲୋକର ଥିଲା ସେଠି କୌଣସି ଚୋର ର ଏ ଏତେ ଯେସାହସ ନଥିବ ଯେ ମେନ୍ ମେନ୍ ଜାଗା ରୁ ତ ମୁଖ ମୁଖ୍ୟ ଜାଗା ରୁ ତମଠୁ ଚୋରି କରି ବୁଝିଲେ
ଆଜ୍ଞା ଆପଣ ଯେମିତି ଦେଖିଥିଲେ ମଙ୍ଗୁଳି ସ୍ଥିତ ଆଗକୁ ଆସିବା ପରେ ପରେ ପ୍ରାୟତଃ ବାଁ କରରେ ବହୁତ ଅ ଲୋକ ଠିଆ ହେଇଥିଲେ ମତେ ସେଠି ବହୁତ ଡର ବି ମଧ୍ୟ ମାଡ଼ିଥିଲା ଆପଣ ସେ ସବୁ ଜିନିଷ ଦେଖିଛନ୍ତି ନା ନାଇଁ ମତେ ଜଣା ନାହିଁ ମତେ ସେଠୁ ଡର ମାଡିବା ଯେକରୁ ମୋର ଗାଡିର ବେଗ ଟା ମୁଁ ପ୍ରାୟତଃ ଅଶୀରୁ ସତୁରିରୁୁ ଅଶି ଉପରେ ରଖିଲି ଆଉ ଆପଣ ସେ ସମୟରେ କଣ ଆପଣଙ୍କୁ ଲାଗିଲା ଆପଣ ସେ ସବୁ ଦେଖିଛନ୍ତି ସେ ଲୋକଙ୍କୁ ନା ଦେଖି ନାହାନ୍ତି
ନା ମୁଁ ଦେଖିଛି ମତେ ସେଥିପାଇଁ ନର୍ମାଲ ଲାଗେ ଯେହେତୁ ଆମେ ରହିଛୁ ରାତିରେ ଜାଣିଛୁ ଏମିତି କିଛି କିଛି ଜାଗାରେ ଟୋକା ମାନେ ରୁହନ୍ତି ଏକଝୁଟ ହୁଅନ୍ତି ମତେ ଏଥିପାଇ ସାଧାରଣ ଲାଗେ ସେ କିଛି ମୋତେ ଭୟଭୀତ ଲାଗେନି ସେଟା କଟକ ହେଇ ସେଗୁଡ଼ାକ ସାଧାରଣଙ୍କ କଥା ଏତେ ଇଏ ନାହିଁ ସେଠି ବି ଆଲୋକ ଥିଲା ମୁଁ ଜାଣିଛି ସେଠି ସେ ସେ ଏତେ ଇଏ ନଥିଲା ମୋର ମନେ ଅଛି ଗୋଟେ ବାଁ କରୁକୁ ନା ସେ କରୁକୁ ସେ ରହିଥିଲେ
ଆଜ୍ଞା ବହୁତ ଲୋକ ବି ମଧ୍ୟ ଠିଆ ହେଇଥିଲେ ଯେପରିକି ଏ